ହ୍ୟାଲୋ କଣ କରୁଛନ୍ତି।
କଣ କରିବି ଶୋଇଚି ଆଉ।
ମୁଁ ଗୋଟେ କଥା ଭାବୁଥିଲି ମୁଁ ଭାବୁଥିଲି ମୁଁ ଭାବୁଥିଲି ମୁଁ ଆଉାନେ ମୋର ଯୋଉ ଦିଟା ଭଉଣୀ ନାହାନ୍ତି କି
ଆଜ୍ଞା।
ମୁଁଁ ମାନ ମୁଁ ବଡ଼ ଭଉଣୀଙ୍କ କଥା ମାନେ ଏଇ ମୁଁ ବଡ ଭଉଣଙ୍କ ସହିତ କଥା ହଉଥିଲି। ତାଙ୍କୁ କହିଚି କି ତୁବି ଖୋଲିଦେ ତୁବି ତୁ ବି ସେ କାମରେ ଲାଗିଯା।
ଆଜ୍ଞା।
ସେ ମନା କରିଥିଲେ ତାଙ୍କୁ ମୁଁ। ତାଙ୍କୁ ମୁଁ ଟାଇମ ଦେଇଚି କି ରବିବାର କୁ ଭାବିକି ସେ ମେତେ କହ ରବିବାର ଭାବିକି କହ। ନହେଲେ ଆଉ ହବନି କାରଣ ରବିବାର ଭିତରେ ମାନେ ରବିବାର ଲାଷ୍ଟ କାମ ଅଛି ଆଉ କାମ ହବନି।
ହଁ।
ତାଙ୍କୁ ମୁଁ ସବୁ ଶିଖେଇଦଲି ନହେଲେ କହିଲି କି ମୁଁ ଯୋଉ କାମ ଟା କରିଛି ଲେବଲୁ ଟୁ କାମ ମୋ କରିଦବୁ ମୁଁ ଯାହା ହବ ତତେ ମୁଁ ଦୁଇଶହ ତିନିଶହ ଟଙ୍କା ଦେବି।
ହ ହୋ କିନ୍ତୁ ଆପଣ ଆପଣଙ୍କ ମାନେ ଆପଣଙ୍କ ଯନ୍ତ୍ରରେ ଆଉ କରିପାରିବେ ନାହିଁ ।
ସୁ ମାନେ ଟୋଟାଲ ତିନିଟା ହବ କି?
ଆଜ୍ଞା।
ଆରେରେ ହଉ ତାହେଲେ ମୁଁ ପିଲା ରଖେଇନି ମୋର ହେଇ ମୁଁ ସେତିକି ସମ୍ଭାଳି ପାରିବି ନା ଆଗ
ସେଇଆ ଇଏ ଯଦି କରିପାରିବେ ତେବେ ଖୋଲନ୍ତୁ ନହେଲେ ନାହିଁ ଆପଣ ଆଉ ଏତେ
ମୁଁ ହଁ ତାଙ୍କୁ ମୁଁ କହିଲି
କରିପାରିବେ କାରଣ ଆପଣଙ୍କର ପିତାଶ୍ରୀଙ୍କର ଏ ପର୍ଯ୍ୟନ୍ତ ଆସିନି ପୁଣି ଆପଣଙ୍କର ଭଉଣୀ ପ ଏବେ ଆପଣଙ୍କୁ ଏ ଭିତରେ ଷାଠିଏଟା ସାରିବାର ଅଛି।
ମୁଁ ଦି ଦିନ ପରେ ଖୋଲିଲି ତମ ପାଇଁ ତ-ତମ-ତ- ତମ ସେଇ ନମ୍ବରରେ ମତେ ବାକି ପରେ ଦେଖ ଏ ଏଇ ନମ୍ବର ଟା ମୁଁ କାହାକୁ କହିବିନି ହେଲା।
ହୁଁ।
ମୁଁ ଖାଲି କହିବି କି ମୁଁ ମୋ ବାପ ନମ୍ବର ଟା ଏବେ କହିଦେବି ସମସ୍ତଙ୍କ କଲେଜରେ।
ହଉ ଶୁଣନ୍ତୁ ଶୁଣନ୍ତୁ କୁହନ୍ତୁନି କୁହନ୍ତୁନି କିଛି ସେଇଟା ଆମେ
ଆଜ୍ଞା ଆଜ୍ଞା ଧନ୍ୟବାଦ୍ ଧନ୍ୟବାଦ୍ ଆଜ୍ଞା ଆଜ୍ଞା ବୁଝିଲି ଆପଣ। ଆପଣ ମିଶେ କଣ କ ଦଶ ମିନିଟ ପରେ ଆପଣଙ୍କ ସହ କଥା ହେବେ।
ଆଜ୍ଞା ସିଏ ବଧ ବୋଧ ଦଶ ମିନିଟରେ ଏବେ କାହା ସହିତ କଥା ହଉଛନ୍ତି। ତେ ସିଏ ମତେ କହିଲେ ଦଶ ମିନିଟ ଅପେକ୍ଷା କରିବାକୁ ତେଣୁ ମୁଁ ଭାବିଲି ଦଶ ମିନିଟରେ ମୁଁ ମୁଁ ନିଜ କାର୍ଯ୍ୟ ଶେଷ କରିଦେବି।
ଆଜି ମୁଁ ସପ୍ରାଇଜ୍ ଦେବାକୁ ଚାହୁଁଥିଲି ମୁଁ ତମକୁ ଓହୋ ଆପଣ କଣ ବନୋଉଛନ୍ତୀ ଆଜ୍ଞା।
ମୁଁ ଏବେ ବନାଉଛି ନାଇଁ ମୁଁ ଏବେ ବନଉଛି। ଚିକେନ୍
ହଁ ଗୁରୁବାର ରେ।
ଆଜ୍ଞା ମୁଁ ସବୁ ବାର ଖାଏ ଆପଣ କଣ କହୁଥିଲେ ଏବେ କୁହନ୍ତୁ
ଆପଣ ମାନେ ମାନେ ତମେ କଣ କରଛ କଣ
ଶୋଇଛି।
ଶୋଇଛ ମୁଁ କଣ କହୁଥିଲି ହଠାତ୍ ଭୁଲିଗଲି ହଁ ମୁଁ ତମକୁ ଗୋଟେ ସପ୍ରାଇଜ୍ ଦେବାକୁ ଚାହୁଁଥିଲି।
କଣ ସପ୍ରାଇଜ ବା।
ଏଇଟା ମୁଁ କହିବିନି ଆପଣଙ୍କୁ।
ହଁ ଆଜ୍ଞା ନିଶ୍ଚିତ ଜଣେଇବେ ଆଉ।
ହୁଁ ମାନେ ସପ୍ରାଇଜ ଟା ମୁଁ ଆପଣଙ୍କୁ କହିଦେଲେ ମୁଁ ଆପଣଙ୍କ ମାନେ ଖୁସି ହେବେନି ଆପଣ ମୁଁ ଆମ ସପ୍ରାଇଜ୍ ଆପଣ ଖୁସି ଆପଣଙ୍କୁ ମୁ ସରପ୍ରାଇଜ ଦେବି ଯେବେ ଫୋନ କରିବି।
ଆଜ୍ଞା ହଉ ଆପଣ ଜାଣିଛନ୍ତି ମୁଁ ମୋର ସହନ ସହନଶୀଳତା ନାହିଁ।
କିନ୍ତୁ ଆଉ ଆପଣ ମୁଁ ଆପଣଙ୍କୁ ଆଜି କାଲି ଭିତରେ ସରପ୍ରାଇଜ୍ ଟା ଦେବି।
ଆପଣ ଦେବେ ଆଛା ହଉ ଠିକ ଅଛି ଆଉ ମୁଁ ଆଜି ଠୁ ଜାଣିପାରୁନାହିଁ ଆପଣ କୋଉ ବିଷୟରେ କହୁଛନ୍ତି କିନ୍ତୁ ହଉ ଆଉ।
ଆଜ୍ଞା ଆଉ କୁହନ୍ତୁ କଣ କହୁଛନ୍ତି।
ଆପଣ ଖାଇବେ କେତେବେଳେ ଆପଣ ପା ଯିବେ ଜିମ୍ ଆ
ମ ସବୁ ଖାଇବାକୁ ତ ମତେ ଭୋକ ହଉନି ଏଇନେ ଆଉ ଆଉ ମୁଁ ଭାବୁଚ୍ ମୁଁ ତ ଗୋଟ ଆଇସ୍କ୍ରିମ ଖାଉଥିଲି ଇଚ୍ଛା ନାଇଁ ଖାଇବାକୁ ଅବଶ୍ୟ ଭାବୁଛି ଆସିଲେ ଭାତ ଖାଇଦେବି ପଖାଳ‌ଭାତ ଭାତ।
ଆପଣଙ୍କର ଶରୀର ଟି ଏବେ ଠିକ ହେଇଥିଲା ଆପଣ ଏତେ କଣ ଆଇସ୍କ୍ରିମ ଖାଉଛନ୍ତି।
ଆପଣ ଖାଉନାହାନ୍ତି କି ମତେ କହୁଛନ୍ତି।
ମୋର ତେ ଦେହ କେତେବେଳେ ଖରାପ ହେଇଥିଲା?
ଦେହ ଖରା ଦିନକୁ ଆଇସକ୍ରିମ ଖାଇବାକୁ ମୋତେ ଭଲ ଲାଗୁଚି।
ଭଲ ଲାଗିବ ମଜା ବାହାରିବ ପଛରେ।
ମଜା ବାହାରିଲି ମିଶିକି ବାହାରିବା ତମରେ ମୋର ଆଉ।
ହୁଁ ହୁଁ ମୋର ମୋର ସବୁବେଳେ ମଜା ବାହାରୁଚି।
ହୁଁ ହୁଁ ହୁଁ ଆଉ ଛାଡ ଆଉ ଆ ଗୋଟେ କଥା କଇ ଥାନ୍ତି।
କହନା
ମୁଁ ତାହେଲେ ଆଜି ମିତ୍ରଙ୍କୁ କହୁ-କହୁଥିଲି କାଲି କଥା କି ମୁଁ ସେଇଠି ଆଣ୍ଠେଇଥିଲି ଆପଣଙ୍କ ମିତ୍ର ମତେ ଆଖିରେ ଗୋଟେ ଇଶାରା ଦେଲେ ସେ ଇଶାରା ମୁଁ ବୁଝିପାରିଲି ସେ-ସିଏ ହୁଁ ହୁଁ
ସେଇ ସେଗୋଟେ ଇଶାରା ଦେଲେ ଆପଣ ସେଥିରେ ମନଇଛା କିଛି
ହୁଁ ତାଙ୍କେ ସେଇଠୁ ମୁଁ ଏତିକି ବୁଝିଲି ଯେ ସିଏ କହୁଛନ୍ତି କି ମୋ ପାଇଁ କେବେ କିଛି କର୍ ନି । ବେରାୟାର ପ୍ରାଇରୁଟି ହିଁ ହିଁ ହିଁ ।
ଚୁପ୍ ରୁହନ୍ତୁ ଆପଣ ଏତେ ହସନ୍ତୁ ନାହିଁ ସେସବୁ କୁଅନ୍ତୁ ନାଇଁ । ମତେ କୁହନ୍ତୁ ଆପଣ ଆଉ କଣ ରେସିପି ଶିଖିଛନ୍ତି?
ମୁଁ ଆପଣଙ୍କୁ ଆକ୍ଚୁଆଲି ମୁଁ ଗୋଟେ ନା ଗୋଟେ ନୂଆ ଶିକିଚି ମୁଁ କଣ କହିଲ ଉ ଚିକେନ୍ ବଟର୍ ମସାଲା। ଏଟା ମୁଁ ଜାଣିନଥିଲି ଆଗୁରୁ।
ମୁଁ ପନିର୍ ବଟର୍ ମସଲା ବନେଇକି ଖାଇଛି।
ତମେ କହିଲ ପନିର୍ ବଟର୍ ମସାଲା କେମିତି ତିଆରି ହୁଏ?
ମୋର ମନେନାହିଁ ଥରେ ବନେଇଥିଲି। ହ ନାଇଁ ଦି, ତିନ୍ ଥର ବନେଇଚି ମୁଁ ବହୁତ ପୂର୍ବରୁ ବନେଇଥିଲି। ସେଥିରେ କଣ ମୁଁ କହୁଚି ମୋର ଯେତିକି ମନେ ପଡୁଚି ସେଥିରେ କଣ ହୁଏ କାଜୁ ବାଜୁ ସବୁ ଜିନିଷ ଗୁଡାକୁ ବାଟି ଦିଅନ୍ତି ଗୋଟେ ପେଷ୍ଟ କରିଦିଅନ୍ତି ବଟ୍
ଏକ୍ଜାଟଲି ମୁଁ ତମକୁ କହୁଚି ଶୁଣ ।ନା ନା ତମେ କଇବ? ମୁଁ କହିଲି କି ସେଇ ବ ମାନେ ବ ଟର ମସଲା ଆଇଟମ ରେ କାଜୁ ଟମା କାଜୁ ମାନେ ଆବ୍ ସୋ ଆଗ ଗୋଟେ ପିଆନରେ ପିଆଜ ଟମାଟୋ ଭଜା ହବ।
ହଁ।
ପିଆଜ ଟମାଟୋ ଆଉ ଗୋଟେ କଣ ରସୁଣ। ତାପରେ ତାକୁ ଅଳ୍ପ ହଁ ତାକୁ ଦି ମିନିଟ ଭଜା ହବ।
ହୁଁ।
ଗୋଟେ ଜାଗାରେ କାଜୁ ବଟା ହବ କିଛିଟା ପାଣି ପକା ହେଇକି କାଜୁ ପେଷ୍ଟ ହବ। ତାପରେ ଗୋଟେ ଜା ଗାରେ ଆ-ଆଉଥରେ ଶୁଣ ତା-ତାପରେ ଚିକେନ୍ କୁ ଟିକେ ଭଜା ହେଇେ ଚିକେନ୍ କୁ ଟିକେ ଫ୍ରାଏଡ ହେଇଯିବ।
ଆଜ୍ଞା ଯେମତି ପନିର୍ ଫ୍ରାଇଡ୍ ହୁଏ ହଁ।
ଆଜ୍ଞା ଚିକେନକୁ ଫ୍ରାଇଡ ହେଇଯିବ ତାପରେ ତାପରେ ଗୋଟେ ଜାଗାରେ ହାଲକା ହାଲକା ପିଆଜ ଅଳ୍ପ ଟିକେ ପିଆଜ ଭାଜି କି ଆଉଥରେ କି ପିଆଜ ନ ଭାଜିଲେ ବି ହବ ତାପରେ ସେଥିରେ ଟିକେ ଆପଣ ଅଲଗା କିଛି ମସ ଲା ମସଲି ପକେଇ‌ପାରିବ ଦେନ ତାପରେ ସେ ଭାଜିଲା ପରେ ତା ଦେହରେ ଆପଣ ସେଇ ଅ-ମାନେ ଇଏ ପ କେଇବନ ହଁ। ତାହଲେ ଆପଣ ଟିକେ ଅଦା ସୁଣ ପେଷ୍ଟ ପକେଇବେ ତାକୁ ଟିକେ କଷିଲା ପରେ ତା ଧୀଅରେ ସେଇ ଯୋଉ ପିଆଜ ଟମାଟୋ ବାଟିଥିଲେ ତାକୁ ପକେଇବେ
ଆଜ୍ଞା।
ତାକୁ ପକେଇଲା ପରେ ତାକୁ ଟିକେ ଭାଜିବେ । ତା ପରେ କାଜୁ ପକେଇବେେ । କାଜୁ ବଟା ସିଏ ଟିକେ ଅଫାଇଟ୍ କଲର ଆସିବ ହେରିକି । କୋଉ କାଲର ନେଇକି ଆସେ? ଅଳ୍ପ ବ୍ରାଉନ କଲର୍ ବୋଧେ ତାପରେ ଆପଣ ଭଜା ଚିକେନ ପକେଇ ତାକୁ ଟିକେ ଢାଙ୍କୁଣି ଦେଇ ଦଶ ମିନିଟ ରଖିଦେବେ ସିଜି ବାକୁ।
ଆଜ୍ଞା । ମୁଁ ବନେଇଥିଲି ବଟର ପନିର ମସ୍ତ ହେଇଥିଲା।
ଆପଣ ଇଚ୍ଛା ଆଚ୍ଛା ଆପଣ ଚିକେନ ଏ ସେ ମୁଁ ତମେ ଛାଡ। ତମକୁ-ତମେ-ତମେ-ତମେ କୁହ ହେଲା। ମୁଁ କହିଲି ତମେ ଚିକେନ ସିକ୍ସଟି ଫାଇବ୍ ମାନେ ତମେ ଚିକେନ ସିକ୍ସଟି ଫାଇଭ ବନେଇ ଜାଣିଛ? ଚିକେନ ସିକ୍ସ
ନା। ଚିକେନ ର କେବଳ ଚିକେନ ତରକାରୀ ଆଉ ପ କୋଡ଼ା ଛଡ଼ା ମୋ ଆଉ କିଛି ବନେଇ ନାହିଁ।
ଆରେ, ଆପଣ, ଆପଣ ମତେ ଆପଣ ସହିଲି ରୂପରେ ଭାବି ଦିଅନ୍ତୁ।ମୁଁ ଆପଣଙ୍କୁ ସବୁ କିଛି ଖୁଆଇ ଦେବି ସବୁ ବୁ କିଛି। ଚି ଚିକେନ୍ ସିକ୍ସଟି ଫାଇଭ କେମିତିଆ ଆକ୍ଚୁଆଲି ଚିକେନ ଟା ଆପଣ ଟିକେ ଫ୍ରାଇଡ୍ କରିଦବା ଯେନ୍ତି ପକୋଡା କରୁଛେ ହେଲା। ତାକୁ ଟିକେ ଫ୍ରାଏଡ ତା ତାକୁ ଟିକେ ମାନେ ଘର୍ସ ତାକୁ ଟିକେ ମାନେ ଫ୍ରାଏଡ ସାଇଡ କରିଦବା।ତାପରେ ସାଇଡ କରିଦେଲା ପରେ, ସେଥିରେ ଆମେ ତାପରେ ଆଉ ଗୋଟେ ଜାଗାରେ ହେଲା
ହୁଁ ।
କଚ୍ କିଛି କଞ୍ଚା ଲଙ୍କା ଆଉ କିଛି ରସୁଣ ଅଦା ଟିକେ ହେଲା ଆମେ ଟିକେ ତେଲରେ ଭାଜିବା।ତା ଦେହରେ ଆମେ ଟିକେ ତାଧେରେ ଆମେ ଟିକେ ଆମର ଯୋଉ ଭୃସଙ୍ଗ ପତ୍ର ଭୃସଙ୍ଗ ପତ୍ର ପକେଇବା। ତାହେଲେ ସେ ଭଜା ଚି ସେ ଯୋଉ ଚିକେନକୁ ଚିକେନ ପକୋଡ଼ାକୁ ପକେଇଦବ ଘାଣ୍ଟିବା।ତା ଉପରେ ତା ଉପରେ ଅଳ୍ପ ଟିକେ ଭିନେଗାର ହେଲା ଅଳ୍ପ ଟିକେ ଭିନେଗାର ଆଉ ଅଳ୍ପ ଟିକେ ଚିଲ୍ଲି ସସ୍, ଅଳ୍ପ ଟିକେ ଟମାଟ ସସ ଅଳ୍ପ ଅଳ୍ପ ନଚେତ୍ ଚିଲ୍ଳି ହେଇଯିବ।
ଆଜ୍ଞା।
ତାପରେ ଆଉ ଟିକେ ସିଜୱନ୍ ସକ୍ସ ପକେଇବେ ସିଜୱନ୍ ସକ୍ସ।
ଆଜ୍ଞା।
ସି ସିଯୁଆ ସସ ପକେଇଲା ବେଳେ ତାକୁ ଆମେ ଟିକେ ଭାଜି ଭୁଜି ଗୋଳେଇଆ ମାନେ ଏମିତି ମାନେ ଯେମିତି ମାନେ ନା ଯେମିତି ଭଜା ହୁଏ।ତାପରେ ଆମର ପ ପ୍ରସ୍ତୁତ ହେଇଯିବ ଚିକେନ ସିକ୍ସଟି ଫାଇଭ।
ୱା। ଆପଣ ମତେ ଖୁଆଇଲେ ହେଲା, କହିଦେଲେ କଣ ହବ ମୁଁ
ଆପଣ ମତେ ଆପଣଙ୍କ ଘରକୁ ଡାକନ୍ତୁ, ମୁଁ ତ କହୁଛି ମୁଁ ତମକୁ କଥା କହୁଛି ଶୁଣ ହେଲା କେବେ ହ ତ ମମି ଥିଲେ ହବ କେ-କେବେ ତ ଚାନ୍ସ ମିଳୁ ୟାର, ଚିକେନ ଉପରେ ମୁଁ ପି ଏଚ ଡି କରିଦେବି।
ହଁ ଚିକେନ ବିରିୟାନୀ ଖୁଆଇବୁ ଯେତେ ତ କେତେ ସବୁ ଜିନିଷ ଆସୁଛି ମତେ କିଛି ଆସୁନି ।
ତମେ ଚିକେନ ଉପରେ ଯାହା କହିବ ସବୁ ଖୁଆଇବି।ଶୁଣ ମୁଁ କହୁଚି ଚିକେନ ମ୍ୟାଟର ତା ଚିକେନ ତନ୍ଦୁରି ଚିକେନ ତ ତମେ ତମେ କୋଉଥିରୁ ନେଇ ଖାଇବ ଚିକେନ ରିଆଲି ଚିକେନ ମୋର ଯୋଉଟା ମାନେ ଚିକେନ ଚିକେନ ଗୋଟେ ନର୍ମାଲ ଆଉ ଯୋଉ ମତେ ମୁଁ ମୁଁ ସବୁ ଖାଏ ମୁଁ ସର୍ବ ଗିଳା।
ହଁ ହଁ ଏମିତି କଣ କହୁଛନ୍ତି ଆପଣ।ମୁଁ ମନା କରିଥିଲି ସେଇଦିନ
ସରି। ମୁଁ ଚିକେନ ମୁଁ କଉଛି ଚିକେନ ମାନେ ମୁଁ ଖାଇଦେବି ଚିକେନ କଷା, ଚିକେନ ଝୋଳ ହେଲା। ଚିକେନ ବିରିୟାନୀ ତା ଦେରେ ପୁଣି ଅଛି, ଗୋଟେ ହେଲା ଆମର ଅଛି ହାଇଦ୍ରାବାଦି ଗୋଟେ ଅଛି କୋଲକାତା ଷ୍ଟାଇଲ ହେଲା। ମୋର ଦିଟା ଆସେ।
ଆଜ୍ଞା।ମତେ କୁହନ୍ତୁ ହାଇଦ୍ରାବାଦି ଆଉ କୋଲକାତା ଭିତରେ ତଫାତ କଣ?
ତଫାତ ଏହା କି ନା ନା ଅଣ୍ଡା ନୁହଁ ନା ତଫାତ୍ ଏହା କି ହାଇଦ୍ରାବାଦୀ ଷ୍ଟାଇଲରେ ମୁଁ ଆପଣଙ୍କୁ କହୁଛି କୋଲକାତା ଷ୍ଟାଇଲ୍ ରେ ହେଲା। କୋଲକତା ଷ୍ଟାଇଲ ରେ ଆମେ ଆକ୍ଚୁଆଲି କନ ତା ଆମକୁ ବୁଝାଇଲେ ସେଇଟା ହେଲା। ଆମେ କଞ୍ଚା ଚିକେନକୁ ଆମେ ଆମେ କଞ୍ଚା ଚିକେନ ଧୋଇଦବା, ତା ଧେରେ ଲେମ୍ବୁ ଚିପୁଡ଼ି ଦବା ହେଲା ତାପରେ କିଛି ଅଦା ରସୁଣ ପେଷ୍ଟ, ଦହି ସୋରିଷ ତେଲ ତା ଦେହରେ ଆମେ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା ଆଉ ଗୋଟା ମାନେ ଗୋଟା ବିରିନ ମସଲା ଗୋଟା ମସଲା, ହେଲା ତାପରେ ଏସବୁ ପକେଇବା ହେଲା ତାପରେ ତାକୁ ତାକୁ ଆମେ ଘା ଘାଣ୍ଟି ଦେବା ମାନେ ତାକୁ ଆମେ ତାକୁ ଆମେ ମିକ୍ସ କରିଦବା ହେଲା।ତା ଦେହରେ ଗୋଟେ ଜାଗାରେ ଆମେ ପିଆଜକୁ ପୁରା ପୁରା ଆମେ ବ୍ରାଉନ ବ୍ରାଉନ କଲର୍ ଭାଜିବା।ପିଆଜ ଧନିଆ ପତ୍ର ତାକୁ ତାକୁ ଭାଜିକି ସେ ଯୋଉ ଚିକେନ କରିଥିବ ତାପରେ ପକେଇବ ହେଲା। କିନ୍ତୁ ସେ ଚିକେନ ମିନିମମ୍ ଫର୍ଟୀ ଫାଇଫ ମିନିଟ୍ ତାକୁ ପୁରା ମାନେ - ମାନେ -ତାକୁ ପୁରା ମାନେ - ମାନେ ମେରିନେଟ କରି ରଖିବ ।
ଆଜ୍ଞା ।
ଆଉ ଗୋଟେ ଜାଗା ରେ ଫିଫ୍ଟି ପର୍ସେଣ୍ଟ ଭାତ କୁ ସିଝେଇବ ହେଲା, ଫୋର୍ଟୀ ଫର୍ଟୀ ରୁ ଫିପ୍ଟି ପର୍ସେଣ୍ଟ ତାପରେ ମାନେ ମାନେ ମାନେ ତମେ ଗ୍ୟାସ ଦେଇଦବ ହେଲା ଗ୍ୟାସ ରେ ଲୋ ଫ୍ଲେମ ରେ ସେଇ ଭାତ ସେ ଚିକେନ ଭାତ ସେଇ ଚିକେନକୁ - କ - କଷିବ ଟିକେ ହେଲା ।
ହୁଁ ।
ଦି ମିନିଟ କି ପାଞ୍ଚ ମିିନଟ ହେଲା ମାନେ ସେ ପୁରା ାନୋନେ ମାନେ ମାନକି ଥିବ ନା ବସିଲା ପରେ ତାପରେ ତା ତାପରେ ସାଇଜ ରେ ରଖିବ ଯେମିତି ରଖା ହୁଏ ହେଲା ତାପରେ ସେ କଞ୍ଚା ଭାତକୁ ଫିପ୍ଟି ପରର୍ସେଣ୍ଟ ଭାତ ସିଝିଥିବ ତାକୁ ତାପରେ ଆଉଥରେ ଦଶ ମିନିଟ୍ ହାଇ ଫ୍ଲେମ ରଖିବ। ତା ଉପରେ ଆପଣ ଦମ ଦେବା ପାଇଁ ଆପଣ ହେମ ରାସ୍ତା କୁହା ୟାତ କିଛି ଆପଣ ଭାରି ଜିନିଷ ରଖିପାରନ୍ତି ତାପରେ ପ୍ରସ୍ତୁତ ହେଇଗଲା କୋଲକାତା ଷ୍ଟାଇଲ ଚିକେନ ଦମ୍ ବିରିୟାନୀ। ଆଉରହିଲା ହାଇଦ୍ରବାାଦ୍ ଦମ୍ ବିରୀୟାନୀ ହାଇଦ୍ରାବାଦୀ ରେ ଆମେ ଯେମିତି ଚିକେନ କଷା କରୁ ଚିକେନ କଷା କରିଦେବା ଚିକେନ କଷା ଏ କପି ପେଷ୍ଟ କରିଦୋବା।
ଆଜ୍ଞା ସୁୁନାହାନ୍ତି ମୁଁ ଟିକେ ରଖୁଛି ଆପଣ ଆଉ କୋଉ ଦିନ ମତେ କରିବେ ।
ଆଜ୍ଞ ଧନ୍ୟବାଦ ।
ଆଜ୍ଞା ।